ଶୁଭୁଚି ମୋ କଥା?
ହାଲୋ।
ବୋଲି ମୋ କଥା ଶୁବୁଚି?
ହୁଁ ହଁ ଶୁବୁଚି, ଆଦିହରେ କଣ ଲାଉଡ ସ୍ପିକର ନାଇଁ?
ନା ନା।
ହଁ, ମୁଁ ଏଠି ଖାଇକି ବସିଛି।
କୋଉଠି ଘରେ ନା ବାହାରେ?
ଘରେ ଘରେ ମାନେ ଦାଣ୍ଡରେ।
ଓହୋ, ମାଇଁ ହେରିଆ ମା ହୁଁ ହୁଁ। ମାଇଁ ମାମୁଁ ହେରିଆ କଣ କରୁଛନ୍?
ହେ ଶୋଇସାଇ ପଇଲେ।
ଓ ହ। ତମର ଆସିବ ଆଉ, ମୁଁ କହିଲି ତ ତମର କାମ ଆସିବ ଦି ତିନି ଦିନ ଖଣ୍ଡେ ପରେ ବୋଧେ ଆଉ।
ହଁ ସୋମବାର କହିଲୁ, ଆଧେରେ ଏମିତି କି ମାନେ ନର୍ମାଲ ବି କଥା ହେଲେ ଚଳିବ କିନ୍ତୁ ଟ୍ରାଭେଲ କଥା ହବା ଦରକାର ନା କଣ ମାନେ
ନା ଶୁଦ୍ଧ ଓଡିଆ, ଶୁଦ୍ଧ ଓଡିଆରେ।
ସୁଦ୍ଧ ଓଡିଆରେ କଥା ହବା।
ହୁଁ
ଓହୋ, ଇଂରାଜୀରେ କଥା ହେଲେ?
ଅଧିକ ପଇସା ଆସିବନି।
ଓହୋ ଆଜ୍ଞା ଆଜ୍ଞା।
ହୁଁ
କା ଏଲେ। ଆମ୍ଭେ ଖାଇଲୁ ରୁଟି ଏବଂ ବ୍ୟଞ୍ଜନ।
କଣ ବ୍ୟଞ୍ଜନ?
ଖାଇଲୁ ଆମେ ପୋଟଳ ଭଜା ଏବଂ ମିଲମିକର ତରକାରୀ।
ଆଛା ଆଛା, ଭଲ ଖାଇବା ଖାଇଛ ଆଉ।
ଆଜ୍ଞା ଆଜ୍ଞା। ଆପଣ କଣ ଖାଇଲେ?
ମୁଁ ଏବେ ଖାଇଛି ଭାତ କୁ ସୋୟାବିନ୍ ଆଳୁ ତରକାରୀ।
ହୁଁ
ଆଉ ଲେମ୍ବୁ, ଲଙ୍କା ଝୋଳ ପାଣି।
ଓହୋ ଲେମ୍ବୁ ଲଙ୍କା ଝୋଳ ପାଣି, ତମେ ସେଠି ରୋଷେଇ କର ଖାଉଛ?
ନା ନା ହଷ୍ଟେଲରେ ଦେଇଥିଲେ ମେସ ରେ।
ଓହୋ। ତମର ନା କଣ କଲେଜ ଖୋିଲ ଖୋଲିଲେଣି ତମ ମହାବିଦ୍ୟାଳୟ ଖୋଲିଲାଣି?
ହଁ ହଁ ହଁ ଖଲିଲାଣି ଅଠର ତାରିଖରୁ ବା। ହେଲେ ମୁଁ ଆସିଥିଲି ଚବିଶି ତାରିଖରେ। ଆସାଇନମେଣ୍ଟ ଗୁଡା ଦିଆ ହେଇଛି ଲେଖିବା ପାଇଁ, ମୁଁ ବସି ଲେଖୁଛି, ତୋ ସହିତ ଗପୁଛି ଆଉ, ଏବେ ବୋଉ ସହିତ ଏଇ ଆପ ରେ କଥା ହଉଥିଲି, ମାନେ ନର୍ମାଲ କଥା ହବା କଥା ମାନେ ମୁଁ ଏଇ ଆପରେ କଥା ହଉଥିଲି।
ପଇସା ବି କମେଇବ ଏଇ କଥା ହେଇ ହେଇ ସେଇଥିପାଇଁ ନା? କେତେ ସମୟ ଏଥିରେ କଥା ହବାକୁ ପଡୁଛି?
ଗୋଟେ ଥର କେ ଦଶ ମିନିଟ ପୁଣି କାଟିକି। ପୁଣି କରିବ।
ଓହୋ ଏମିତି। ଦୀୟା କଥା।
ଯଦି ତୋର ତୋର ଯଦି କାମ ଆସିଥାନ୍ତା ତାହେଲେ ତୁ ଥରେ ମତେ ଫୋନ କରିଥାନ୍ତୁ ମୁଁ ତୋତେ ଥରେ ଫୋନ କରିଥାନ୍ତି। ତୋର ଆସିନି ଯେହେତୁ ଲାଗେ ଲାଗେ। କଲେ ବି ଭଲ ନୁହେଁ ହେଲା ରିପିଟ୍ ହେଇଯିବ। ମାନେ ବାରମ୍ବାର ଆସିଯିବ।
ହୁଁ।
ହୁଁ।
ତମର ବାକି କେଇଟା ଅଛି ଆଉ।
ମୋର ଆଉ ପାଞ୍ଚଟା ଅଛି।
ପାଞ୍ଚଟା ମାନେ ପୁଣି ପରେ କେବେ ଆସିବ ମାନେ ଏଇ ପାଞ୍ଚଟା ସରିଗଲା ପରେ ଏ
ନା ଟୋଟାଲି ତିରିଶ ଟା ଟୋଟାଲି ତିରିଶ ଟା।
ତିରିଶଟା ଯେ ମାନେ ତିରିଶ ଟା କେତେ ଦିନ ପାଇଁ ସପ୍ତାହ ପାଇଁ ତିରିଶ ଟା।
ହଁ। ନା ମ ସପ୍ତାହେ ପାଇଁ ନୁହେଁ ମୁଁ ତଅ ଘରୁ ଆସିଲି କେବେ? ହଁ ବୁଧବାର ନା ମୁଁ ତା ପୂର୍ବରୁ ଖୋଲିଥିଲି। ହେଲେ ମୋର ଏବେ ସୁଧା ଶୁକ୍ରବାର ହଁ ଶୁକ୍ରବାରକୁ ମୁଁ ଶୁକ୍ରବାର ପୂର୍ବରୁ କହିଥିଲି ମୋର କାଲି ପଇସା ଆସିିଚିପା।
ହଁ ଭାଉଜ କହୁଥିଲା।
ହୁଁ ଯେତିକି ମାନେ କରିଛି ସେତିକିରେ ଆସ ଚି ଆଉ ଯେତିକି କ ସତ ସପ୍ତାହେ।
ସପ୍ତାହେ ଯାକ ଏମିତି କଥା ହେଲ।
ନାମ ସପ୍ତାହ ଯାକ ନୁହଁ ଟୋଟାଲି ମୁଁ କଥା ହେଇଥିଲି କେତେଟା କହିଲୁ। ଷୋହଳଟା ନା ସତରଟା ଖଣ୍ଡେ କଥା ହେଇଥିଲି ହେଲା।
ଓହୋ ମାନେ ଅଁ ତିରିଶଟା ଟାସ୍କ ମିଳୁଛି କେତେ ଦିନ ପାଇଁ ମୁଁ ସେଇଟା ପଚାରୁ
ମାନେ ଯେତେ ଯିଏ ଜଲ୍ଦି କରିପାରିବ ଯେତେ ଜଲ୍ଦି ଯିଏ ସାରିପାରିବ। ସେମିତି ନୁହେଁ ଧର ତମ ଅ ମାନେ କାମ ଟା ସରିଗଲା। ତାହେଲେ ତମକୁ ଶୁକ୍ରବାରକୁ ପଇସା ପଳେଇ ଆସିବ ସବୁତିକ। ଆଉ ତାପରେ ତମକୁ ନୂଆ କାମ ଆଉ ଆସିବ ଯୋଉଟା କି ଯୋଉ ଉଁ ଅନୁବାଦ କରିବା ସେଇଟା ଆସିବ ଇଂରାଜୀରେ ଲେଖା ହେଇଥିବ ଓଡିଆରେ ଅନୁବାଦ କରିବା।
ମନେକର ମୋର ଏ ସପ୍ତାହରେ ମତେ ମିଳିଥିଲା ମୁଁ ମନେକର ମୋ ମୋର ସ-ସୋମବାର ମନେକର ଟାଟ କଲି ମୁଁ ସୋମବାର ଆଉ ମଙ୍ଗଳବାରରେ ସାରିଦେଲି ସୁବୁ ଯାକ ଟାସ୍କ।
ହଁ।
ତ ଉଁ ଅ ତ ମତେ ନେକ୍ସଟ୍ ଟାସ୍କ କେବେ ଆସିବ?
କାମ
ହଁ।
ତା ପରେ ଦେଇଦେବେ ସେଇ ଯୋଉ ଗ୍ରୁପ ରେ ଆଡ ହେଇଛୁ ନା?
ହଁ।
ହଁ ସେଇ ଗ୍ରୁପରେ ତୁ କହିବୁ କି ମୋର ମୋ କାମ କାମଟି ସରିଯାଇଛି ସ୍କ୍ରିଣ୍ଟସୋଟ ଦବୁ। ସେ ସେଥିରେ ତତେ କାମ ପଠେଇବେ।
ଓହୋ।
ହଉ ସେ କଥା ଛାଆଡେ ଆଉ ଆଉ କୁଆଡେ ବୁଲିବାକୁ ଯାଇଥିଲୁ କହ?
ବୁଲିବାକୁ ଯାଇଥିଲି ମୁଁ ଭାଇଜାଗ
ସିଏ କୁଆଡେ?
ସେଇଟା ହଉଛି ଆନ୍ଧ୍ରପ୍ରଦେଶ।
ଆଚ୍ଛା କଣ ପାଇଁ?
ଯାଇନଥିଲି ନୂଆ ବର୍ଷ ବେଳେ ବୁଲିବାକୁ।
ଓହୋ ହଁ କଣ କହୁନୁ ସଡେ କଣ କଣ ସବୁ ଦେଖିଲୁ ଟିକେ? କେମିତି ଲାଗିଲା ସେ ପରିବେଶ ତତେ?
ଆଉ ବଢିଆ ଜାଗା କସ ଜାଗା ଆଉ ୱାଓ। ଉଁ ଅତି ମନଲୋଭା ଅତି ସୁନ୍ଦର।
କିଦି ସବୁ କଣ କଣ ଦେଖିଲ, ମନ୍ଦିର ଗଲ?
ସେଠି ମନ୍ଦିର ଗୋଟେ ମନ୍ଦିର ହେ ହେଭି ମନ୍ଦିର ଟା ବହୁତ ବଢିଆ ମନ୍ଦିର।
ହୁଁ କେମିତି କଣ ତାର ମାନେ ରୂପ ଫେକ ସବୁ?
ପ ମୁ ମର ଏକ ଇନଷ୍ଟାର ପୋଷ୍ଟରେ ଦେଇଅଛି।
ହୁଁ
ଏଥିରେ କଥା ହେବା ପାଇଁ ମତେ ଭାବି ଚିନ୍ତି କରି
କହିବାକୁ ପଡୁଛି, ହଁ ଯେହେତୁ ଏଥିରେ ସୁଦ୍ଧ ହୁଁ
ମାତ୍ର ବେଳେ ବେଳେ ଇଂରାଜୀର ପ୍ରୟୋଗ ହେଇଯାଉଅଛି।
ନାଇଁ ନାଇଁ ଟିକେ ଧ୍ୟାନ ଦିଅନ୍ତୁ ସୁଧ ଓଡିଆରେ କଥା ହେବା ପାଇଁ।
ଆଜ୍ଞା ମୁଁ ଏଥିପ୍ରତି ଧ୍ୟାନ ଦେବି।
ହୁଁ
ମୋତେ ଲାଗୁଛି ଯେମିତି ମୁଁ ଏକ ଯନ୍ତ୍ର ଏବେ ମୁଁ ଏକ ଯନ୍ତ୍ର ଏବଂ ତୁମ ସହିତ କଥା ହେଉଅଛି। ଯନ୍ତ୍ରା ଭଳି କଥା ହେଉଅଛି ମୁଁ। ଆଜ୍ଞା ମୁଁ ଯାଇ ମୁଁ ଯାଇଥିଲି ଭାଇଜାଗ ସେଠାରେ ମୁଁ ଅଭ ଅନେକ ମନ୍ଦିର ଗୁଡିକ ବୁଲିଲି। ସେଥିମଧ୍ୟରୁ କ ମନ୍ଦିର ନାମ ସୀମାଞ୍ଚଳମ ଯାହା ଏକ ଅତ୍ୟନ୍ତ ସୁନ୍ଦର ମନ୍ଦିର।
ହଁ
ସେଠି ଆକ୍ଚୁଆଲି ବହୁତ ବଢିଆ ଜାଗା ଯା ମାନେ କଣ କହିଲ? ସେଠି ତାଙ୍କର ଅ ଆମ ଆମ ଏଠି ଯୋଉ କ ନା ଚାପ ଖେଳ।
ହୁଁ ହୁଁ ହୁଁ।
ଚାପ ଖେଳରେ ଆମର କଣ ସେଇ ଯୋଉ ଚନ୍ଦନ ପୂର୍ଣ୍ଣିମା ଠାକୁର ଆସନ୍ତି। କିନ୍ତୁ ତାଙ୍କର ସେଠି ଆସନ୍ତି କେବେ କୁନା ପ୍ରତି ତାଙ୍କ ସେଠି ଅଛନ୍ତି ନରସିଂମା ଅଛନ୍ତି ଆଉ ତାଙ୍କ ସେଠିକାର ଜଣେ ଠାକୁରଜୀ ସୀମାଞ୍ଚଳରାମଜୀ ସିଏ ଅଛନ୍ତି। ତାଙ୍କର ସେ ସୀମାଞ୍ଚଳମ୍ ଠାକୁର ଯିଏ ସିଏ ନରସିଂ ଙ୍କର ମାନେ ରକ୍ଷାକର ରକ୍ଷା କରିବା ପାଇଁ ଅଛନ୍ତି। ତ ତାଙ୍କର ଡେଲି ସୀମାଞ୍ଚଳମ୍ ଠାକୁର ଆସନ୍ତିବି। ମାନେ ମନ୍ଦିର ପ୍ରଦର୍ଶନ କରିବାକୁ ବା ମାନେ ବାହାରକୁ ଆସନ୍ତି ବିଭାନରେ।
ହୁଁ
ଆଉ ତାଙ୍କର ଏ ଠାକୁର ନରସିଂହ ଠାକୁର ଆମେ ଯେମିତି ସେଟା ସେଦିନ ପୁର୍ଣ୍ଣିଆ ବଧେ ହେଇଥିଲା। ସେ ନରସିଂହ ଠାକୁର ସେ ମାସକୁ ଥରେ ବାହାରକୁ ଆସନ୍ତି। ସେ ସେ ଦିନେ ଆସିଥିଲେ।
ହଁ।
ତମକୁ ଗୋଟେ ଅଲଗା ପ୍ରକାର ତମକୁ ଗୋଟେ ଅଲଗା ପ୍ରକାର ଫିଲ୍ ହବ ସେ ଜାଗା ଆଉ ମାନେ କୁହ ନା ତମ ପୁରା ଗୁଚଗୁଜ ଫିଲ ହବ।
ଆଛା ମାନେ ଭକ୍ତିମୟ ଆଉ
ହଁ ହଁ ମାନେ ବହୁତ ବଢିଆ ଭକ୍ ମୁଁ ଏଇ ଯୋଉ ମଝିରେ ମଝିରେ ଯୋଉ ମୁଁ ଇଂରାଜୀରେ ପ୍ରୟୋଗ କରୁଅଛି
ହୁଁ।
ତା ଦ୍ଵାରା କଣ ମତେ ଫରକ ପଡିବ।
କିଛି ଉଁ ଭାଷାକୁ ସେ କାଟିଦେବେ।
ଆଜ୍ଞା।
ଯୋଉ ରେକର୍ଡଟି ହଉଛି ସରି ହଁ ସେ ସେଇଟାରୁ ସେ କିଛି କାଟିଦେବେ। ଆଉ ଯୋଉ ଗୁଡିକ ତାଙ୍କ ପାଇଁ ଉପଯୋଗୀ ସେ ସେଇଗୁଡିକୁ ରଖିବେ। ସେଇ ଉଁ ମାନେ ଯୋଉଗୁଡିକ ରଖିବେ ସେଇ ଅନୁସାରେ ସେଇ କଥାଟିର ସେ ପାରିଶ୍ରମିକ ଦେବେ।
ମତେ ଏଇ ଯଉ ପାରିଶ୍ରମିକଟି କଥା ହେବାର କେତେ ସମୟ ମଧ୍ୟରେ ମୋର ଉଁ ଯନ୍ତ୍ର ମଧ୍ୟକୁ ଆସିବ।
ସେଇଟା କିଛି ଦିନ ଗଲା ପରେ ତମର ଗୋଟେ ଉଁ ଖାତା ପରିଚାଳନା ହବ ଦୁଇ ଟଙ୍କାର।
ଆଜ୍ଞା।
ତାପରେ ତମ ଖାତାକୁ ପଇସା ଆସିବାର ଦେଖେଇବ ଯଉଟା କିି ଅଧା ବାଟରେ ରହିିଥିବ।
ଆଜ୍ଞା।
ମାନେ ବୁଝିପାରୁଛ ତ ତା ଇଂଲିଶଟାକୁ ଯାଣହୁଁ। ଯେତେବେଳେ ତମର ଅଁ ଯୋଉ ଦୁଇ ଟଙ୍କାଟା ଯେତେବେଳେ ତମେ ଖାତାରେ ଆ ମାନେ ଆଣିଥିବ ତମ ୟୁ ପି ଆଇ ଆଇଡି ଦେଇକି।
ଆଜ୍ଞା।
ତ ତା ତମ ପାଖରେ ତାଙ୍କର ୟୁପିଆଇ ଆଇଡି ରହିଗଲା ସିଏ ତମକୁ ଶୁକ୍ରବାର ଦିନ ତମର ପାରିଶ୍ରମିକଟିକୁ ତମ ପାଖକୁ ପଠେଇଦେବେ।
ଆଜ୍ଞା ମୁଁ ଏଠାରେ ଜାଣିବାକୁ ଚାହୁଁଅଛି କି ସୋମବାର ଦିନ ଯଦି ମୁଁ
ହୁଁ।
ମୋର ହୁଏ କାମ୍ ମତେ କାର୍ଯ୍ୟ ମିଳେ ତେବେ ତେବେ ମୋର ସେଇ ଯୋଉ ଦୁଇ ଟଙ୍କାର ପା ଚାଳା ଚାଳନଟା କେବେ ହେବ?
ତୁ ତୁ କିଛି କାମ କଲା ପରେ ଯାଇଁକି ସେଟା ଯାଇଁ ହବ।
ଆଜ୍ଞା ମୁଁ ତ କାମ କରିଲି ନା ଆଜି ହିଁ ମୁଁ କାର୍ଯ୍ୟ କାମ କରି କରିଲି।
ହାଁ ହାଁ ଏଇଟା ଆମେ ତତେ କରୁଛୁ କିନ୍ତୁ ସେଇଟା ତୁ ନିଜେ କରିବୁ।
ମତେ ଏଥିପାଇଁ ବି ପଇସା ମିଳିବ ନା?
ହଁ ମିଳିବ ଯେ ହେଲେ ତୋ କାମଟା ତୁ କରିବୁ ନା ତୋତେ ବି ତିରିଶିଟା କାମ ଆସିବ କରିବା ପାଇଁ।
ମତେ ଏବେ ନ ଏବେ ନରେନ୍ଦ୍ର ସ୍ଵାଇଁ କଲ୍ କରିଥିଲେ ଏ ତାଙ୍କ କ ମୁଁ ତାଙ୍କ ଯନ୍ତ୍ରରୁ ମା ତ୍ର ର ମୁଁ ତାହାକୁ ଉଠାଇବାକୁ ଅସମର୍ଥ ହୋଇଗଲୁ ହୋ ହେଲି। କାରଣ ମୁଁ ତୁମ ସହିତ କଥା ହେଉଥିଲି ୱାଓ ମୁ ଅତି ସୁନ୍ଦର ମୁଁ ବଢିଆ କଥା ହେଉଅଛି ଓଡିଆରେ।
ହୁଁ। ହେଲେ ସେ କେମିତି ଜାଣି ପାରୁନାହାଁନ୍ତି ତମେ ମୋ ସହିତ ବାର୍ତ୍ତାଳାପ କରୁଛ ଯେହେତୁ
ଆଜ୍ଞା।
ଉଁ ସିଏ ତମକୁ ତ ଜଣେଇକି ଇଁ କରିବା କଥା। କେମିତି ନ ଜଣେଇକି କରୁଚନ୍ତି ଏମିତି ହବା ଦ୍ଵାରା ଗୋଟେ କାମ୍
ନାହିଁ ନାହିଁ ସେ ମ ତେ ଏ ମୁଁ ଆଜ୍ଞା ସାଧାରଣ କଲ କଲ କଲ୍ କରିଥିଲି।
ଦେଖୁଛୁ ତ ଆମେ କେତେ ଶୁଧ ଓଡିଆରେ କଥା ହଉଚେ।
ଓ ଅତି ସୁନ୍ଦର।
ଠିକ ଅଛି ତମେ ଏବେ ତାଙ୍କ ସହିତ କଥା ହେଇପାରିବ ମୋର ଏବେ ସମୟ ସରିଗଲା।
ଆଜ୍ଞା ଧନ୍ୟବାଦ।